ମୋ ରେନ୍କୋଟ ଟା ଭଲ ଲାଗୁଚି?
ହଁ ସେ ରେନି କୋଟ ଟା ବହୁତ ଭଲ ଲାଗୁଛି ଆପଣଙ୍କ ମୋ କଥା ଭଲରେ ଶୁଭୁଛି ନା ଶୁଭୁନାହିଁ ମତେ ଟିକି ଆଗ
ହଁ ହଁ ହଁ ମୋ କଥା ଆପଣଙ୍କୁ ଭଲରେ ଶୁଭୁଛି କି ନାହିଁ ଆପଣଙ୍କ କଥା ତ ମତେ ପୁରା ଭଲରେ ବହୁତ ତ ଭଲରେ ବହୁତ ଭଲରେ ବହୁତ ର ଅଧିକ ଭଲରେ ବହୁତ ର ଅତ୍ୟଧିକ ଭଲରେ ସବୁଛି।
ହଁ ମୁ ଅ ମାନେ ଆପଣଙ୍କ କଥା ବି ମତେ ବହୁତ ଭଲରେ ଶୁଭୁଛି ଆଉ ଆପଣଙ୍କର ସେ ରେନକୋଟ ମଧ୍ୟ ବହୁତ ସୁନ୍ଦର ହୋଇଥିଲା ଆଉ ଆପଣଙ୍କର ସେଇ ଯୋଉ ବ୍ଲାକ୍ ଆଉ ହ୍ଵାଇଟ ର ଗୋଟେ ଡ୍ରେସ ଟେ କିଣିଥିଲେ ସେଇଟା ମଧ୍ୟ ବହୁତ ଭଲ ଦେଖା ହଉ ସେଇଟା ଆପଣ କୋଉଠୁ ଭିଣି ଥିଲେ?
ଓହୋ ଆପଣଙ୍କର ସେଇ ଡ୍ରେସ୍ କଥା ଏଯାଏଁ ମନେ ଅଛି ତାମାନେ ମୁଁ ଏଇ ଏଇଟା ତ ହିଁ ଏଇା ହିଁ ବୁଝିଲି କି ଆପଣଙ୍କର ବୋଧେ ସେଇ ଡ୍ରେସ ପ୍ରତି ଲୋଭ ଟିକେ ଅଛି କାରଣ ନା ସେ ଡ୍ରେସ୍ ଚ ବହୁତ ଭଲ ହେଇଛି ନା ସେଇଥିପାଇଁ।
ହଁ ଏତେ ବି ମଧ୍ୟ ଭଲ ହେଇନି ଯେତିକି ଆପଣ ଭାବୁଛନ୍ତି କିନ୍ତୁ ବହୁତ ସୁନ୍ଦର ହେଇଛି। କାରଣ ସେଥିରେ ଟିକେ ଟିକେ ଭଲ ଡିଜାଇନ ହେଇଛି ପୁରା ବ୍ଲାକ୍ କଲର ଟ ସେଥିରେ ଟିକେ ଟିକେ ହ୍ୱାଇଟ ହ୍ଇଟ ଡିଜାଇନ ହେଇଛି ସେଇଟା ବହୁତ ଭଲ ଦେଖା ହଉଛି ଆଉ ଆପଣଙ୍କ ଭଉଣୀ ମଧ୍ୟ ଯୋଉ ବ୍ରାଉନ କଲର ଡ୍ରେସ ଟା ପିନ୍ଧିଥିଲେ ସେଇଟା ବି ମଧ୍ୟ ବହୁତ ଭଲ ଦେଖାଉଥିଲା କାରଣ ସେଇଟା ତାଙ୍କରି ସାଇଜ ର ପଳେଇ ଆସିଥିଲା ଭଗବାନଙ୍କ ଦୟାରୁ ସେଇ ଯୁଗୁରୁ ସେଇ ଡ୍ରେସ ଟା ତାମ ହବ ରୋଷେଇ
ଆପଣ ଜାଣିନାହାନ୍ତି ବୋଧେ ସେଇ ଡ୍ରେସ ଟା ମୁଁ ଫେରଇ ଦେଇଚି।
କାହିଁକି ଫେରେଇ ଦେଲେ ସେଇଟା ତ ବହୁତ ଭଲ ଦେଖା ହଉଥିଲା ଆଉ ସେଇ ଡ୍ରେସ ଟା ମା
ନାଇଁ ସେଇ ଡ୍ରେସ୍ ଟା ମୋତେ ଭଲ ଲାଗୁନଥିଲା ସେଇପାଇଁ ଫେରଇ ଦେଲି ଆପଣଙ୍କୁ ମୋ କଥା ଶୁବୁଚି?